ହଁ ଆଣ୍ଟି କଣ କରୁଛନ୍ତି?
ହୁଁ ଏ କିି ବସିଛୁ ଆଉ।
ହଁ ଆମେ କୋଉ ବିଷୟରେ ଆଲୋଚନା କରିବା କୁହନ୍ତୁ? ହଁ ଭଲ ଅଛନ୍ ଗଛ ହଁ କୃଷି ନହେଲେ ବୃକ୍ଷ ବିଷୟରେ କଥା ହବା ହଁ ବୃ ବୃକ୍ଷ ବିଷୟରେ ୟେ କିଛି କଥା ହେବା ଆମର ବୃକ୍ଷ ଆମ ଜି ମାନେ ଯେମିତି ବୃକ୍ଷକୁ ନେଇକି ଆମେ ବୃକ୍ଷ ନଥିଲେ ଆମେ ବଞ୍ଚି ପାରିବା ନାହିଁ।
ନିହାତି ବର୍ଷା ବି ହଉନି ଏବେ ଜଙ୍ଗଲ ମାନଙ୍କରେ ନିଆଁ ଲଗେଇ ଦଉଛନ୍ତି। ଇ ଗଛ ପତ୍ର କାଟି ଦଉଛନ୍ତି ସେଥିପାଇଁ ଆମେ ମାନେ କେମିତି କଣ ତାଙ୍କୁ ବୁଝେଇବା?
ହଁ ସତ କଥା ହଁ ଲୋକମାନେ ଦେଖନ୍ତୁ ଲୋକମାନେ ନିଜର ଘର ତିଆରି କରିବା ପାଇଁ ସବୁ ମାନେ ସହର ହେଇଗଲାଣି ଆଜିକାଲି ଗାଁ ଘର ସବୁଥିରେ ଗଛ କାଟିକି ରୋଡ କରିଦେଲେଣି ସେବୁ କରିଥିଲେ ଆମ କ ଗଛରୁ ଆମକୁ ଅ ମିଳୁଛି ନା ଅଙ୍ଗାରକାମ୍ଳ। ହ୍ୟାଲୋ ଗଛରୁ ମିଳୁଛି ନା ଗ ଗଛରୁ ଆମେ ନିଶ୍ୱାସ ନଉଛେ ଗଛ ଯଦି ନଥିବ ଆମେ ନିଶ୍ୱାସ ନବାକୁ ବି ଅସୁବିଧା ହବ। ଆମର ବର୍ଷା ହବନି କୃଷିରେ ଚାଷୀମାନେ ବହୁତ ହଇରାଣ ହେବେ ଚାଷୀମାନେ ସେଇ ବର୍ଷାଟିକ ସେଇ ଚାଷରେ ହିଁ ତାଙ୍କର ପରିବାର ଚଳୁଛି। ହିଁ।
ସେମାନେ ତ ଚାହିଁକି ରହୁଛନ୍ତି ନା କେମତି ଯଦି ବର୍ଷା ହବ ଆମେ ଇ ଚାଷ ମାନେ ଧାନ ଏବେ ବର୍ଷା ଦିନ ଆସିଲାଣି ନା ଧାନ ନିହାତି ବୁଣିବେ। ଧାନ ବୁଣିଲା ପରେ ପରେ ଦେଖିବ ପ୍ରାୟ ଧାନ ବୁଡ଼ିଲା ପରେ ବର୍ଷା ହୁଏନି ମାନେ କୃଷି ମାନେ ବହୁତ କାନ୍ଦନ୍ତି ବର୍ଷା ହେଲାନି ଆଜି ହଁ ସେମାନେ ମାନେ କାନ୍ଦନ୍ତିି ନା ବର୍ଷା ହେଲାନି ଆଜି କଣ କରାଯିବ କେମିତି ତାପରେ ନା ସେ ଆଜିକାଲି ଦେଖିବ ନା ବେଙ୍ଗ ବେଙ୍ଗୁଲି ଉଁ ପୂଜା କରନ୍ତି ବର୍ଷ ର୍ଷା ହେବା ପାଇଁ ଆମ ଆଡେ ହିଁ ବେଙ୍ଗ ବେଙ୍ଗୁଲି ପୂଜା କରନ୍ତି ବର୍ଷା ହୁଏ। ନିହାତି ବର୍ଷା ବି ହୁଏ ବେଙ୍ଗ ବେଙ୍ଗୁଲି ପୂଜା କଲେ।
ହଁ।
ହିଁ ସେମାନେ ବି ମାନେ ବହୁତ ଖୁସି ମାନେ କାନ୍ଦନ୍ତି ନା ସେ ଗଛ ଵୄ ପୁରା କିମ୍ ମାନେ ଆଁ ହାଣି ଦଉଛନ୍ତି ଯୋଉ ଜଙ୍ଗଲ ମାନଙ୍କରେ କି ନିଆଁ ଲ
ସମସ୍ତେ ଗଛ ସବୁ ଆଜିକାଲି ରୋଡ କରିଦଉଛନ୍ତି ସମସ୍ତେ ରାସ୍ତା ଆଉ ଘର ସହର ସବୁ ସବୁ ସହର ଟାଇପ ର ହେଇଲାଣି ଘର କରିଦଉଛନ୍ତି। ଥୋଡି ନା ଲୋକମାନେ କାଟିକି ଗଛ
ହୁଁ ଏବେ ଏଇଟି ରାସ୍ତାରେ ରୋଡ଼ ହଉ ଚି ସେ ଗଛ ମାନେ ଗଛ ରାସ୍ତା ମାନେ ଲଗେଇଥିଲେ ଏଇ ଆମ୍ବ ଗଛ ହଉ କି ପଟାଶ ଗ ଗଛ ହଉ କୌଣସି ଗଛ ହଉ ସେ ଗଛ ଗୁଡା ହାଣିକି ସବୁ ପକେଇ ଦଉଛନ୍ତି ରୋଡ କରିବେ ବୋଲି ସେଇଟା କଣ ଠିକ୍ କରୁଛନ୍ତି ଆମେ ମାନେ କେମିତି ବୁଝେଇବା ଆମେ ତ ବୁଝ୍ ବୁଝେଇଲେ ସେମାନେ କଣ ବୁଝିବେ?
ସେଇ ରୋଡ ଚାରିିକଡେ ଯେତେ ଗଛ ଥିଲା ସବୁ କାଟି ଦେଇଛନ୍ତି ରୋଡ କେବଳ ବଡ କରିବା ପାଇଁ।
ହୁଁ ସେ ବା ସେମିତି କହୁଛନ୍ତି ସବୁଆଡେ ସବୁ ସବୁ ଆଡେ ଦେଖିବ ପ୍ରାୟ ମାନେ ରୋଡ ଗୁଡା ରାସ୍ତା ଗୁଡା ଗଛ ଆରେ ଗଛ ଥିଲେ ନା ଛାଇ ହବ ରୋଡରେ। ଆ ଆମେ ଯଦି ଛାଇ ହବନି ଖରା ହବ ଆମେ ତାହେଲେ କେମିତି ମନେକର ଗୋ ଗୋଟେ କିଏ ସାଇକେଲରେ ଯାଉ ଥିବେ ବୁଢ଼ା ବୟସ ହଉ କି ବି ଆମେ କିଏ ବି ହଉ ଗଛ ଥିଲେ ନା ତା ତଳେ ରହିଯିବେ।
ହଁ।
ଗଛାଟା କଣ ଗୋଟେ ଆ ମାନେ ନିହାତି ଗଛଟା ଦରକାରେ ସେ କାଉ ହଉ ମାନେ ଚଢ଼େଇ ବି ହଉ ସେମାନେ ବସା କରିବେ କେମିତି ଆମେ ତ ସବୁ ଗ ଛ ବୁଛ କାଟିଦବା
ଲୋକମାନେ ବର୍ଷା ଲୋକମାନେ ବର୍ଷା ଖୋଜୁଛନ୍ତି ନ୍ତି ହେଲେ ଗଛ କାଟି ଦଉଛନ୍ତି ଆଡେ ସେମାନେ ବୁଝୁନାହାନ୍ତି ଯେ ଗଛ କାଟିଲେ ବର୍ଷା ବନି ବୋଲି
ସେ ଇ ବା ସିଏ ତ ସବୁଆଡେ ଏମତି ଗଛ କାଟି ଦଉଛନ୍ତି ପ୍ରାୟ ଦେଖିବ ଯୋଉମାନେ ଗଛ ବି ଲଗାଉଛନ୍ତି ତାଙ୍କୁ ବି ମାନେ ସେଇ ଗଛକୁ ବି ଉପାଡି ଦଉଛନ୍ତି ସେଟା କଣ ଠିକ ନା ବର୍ଷା ହବନି ଜଙ୍ଗଲରେ ବି ନିଆଁ ଲଗେଇ ଦଉଛନ୍ତି ଆଉ ଏବେ ବି ଗ୍ୟାସ ମିଳୁନି ଜଣି ଆଛାବ କି ଦୋଛନ୍ତି ହୁଁ ନିହାତି ନା ହୁଁ ଗଛ କାଟିକି ସେ ଜାଳିବା ପାଇଁ ଆଣିଛନ୍ତି ଆରେ ଆମେ ନା ମାନେ ଜଙ୍ଗ ହ ଗଛ ବି ହଉ ଆମର ଗଛରେ ବି ପତ୍ର ନିହାତି ଆମର ଦରକାର ସେ ପତ୍ର ହଉ ବି ପତ୍ର ହଉ କି ସେ ଗ ମାନେ ଜଳେଇିବା ପାଇଁ ଆଉ ଅଳ୍ପ କିଛି ଆଣିବା ଅଳ୍ପ କିଛି ଥିବ ସେଇଟା ହିଁ ଲୋକମାନେ ବୁଝୁନାହାନ୍ତି ସବୁ ହିଁ ଆଣିକି ଆଣୁଛନ୍ତି ଏଇ ସେଇଟା କେମିତି ଆମେ ତାଙ୍କ ମାନଙ୍କୁ ବୁଝେଇବା
ଆମେ ତାଙ୍କୁ ବୁଝେଇବା ତମେ କୃଷକ ମାନଙ୍କ ମାନେ ସମସ୍ତିଙ୍କୁ ବୁଝେଇବା ଆଜି ତମ ପାଇଁ ଏଇଟା ମାନେ ତମ ମାନଙ୍କୁ ବର୍ଷା ଜରୁରୀ ବର୍ଷା ଯଦି ତମେ ଗଛ ପୁରା କାଟିଦବ ତାହେଲେ ତମକୁ ବର୍ଷା ହବ ନାହିଁ କ୍ଷତି ତମେ ହିଁ ତମେ ପୂରଣ ଇଏ ହବ ଆଉ ନିଶ୍ବାସ ପ୍ରଶ୍ଵାସ ନବାରେ ଆମେ ପିଇ ହଇରାଣ ହଉଛି କେବଳ ବୃକ୍ଷ ଯୋଗୁ ଧୀରେ ଧୀରେ ଆଜିକାଲି ଯୁଗରେ ଯେମିତି ଗଛ କାଟିଲେଣି ଆଗକୁ ସବୁ କାଟିଦେଲେ ମଣିଷ ବଞ୍ଚିବା କି ନା ଇ ବି ଠିକ୍ ନାହିଁ
ହୁଁ ନିହାତି ମଣିଷ ବଞ୍ଚିବେନି ପଶୁ ପକ୍ଷୀ ମାନେ ପଶୁ ପକ୍ଷୀ ବି ବଞ୍ଚିବେନି କାହିଁକି ନା ଗୋଟେ ଗଛରେ ଆମେ ଯେମିତି ଘର କରିକି ରହୁଛେ ସେମାନେ ହିଁ ବସାଯାଇ ଆଉ ବାଇ ଚଢ଼େଇ ହଉ ନଡ଼ିଆ ଗଛ ହଉ କଇଁଥ ଗଛ ହଉ ଯେ କୌଣସି ଗଛ ହଉ ବାଇଚ଼ଢେଇ ମାନେ ଦେଖି ବସା କରିଥିବେ ଆମେ ଯଦି ତାଙ୍କ
ଛୁଆ ରଖିଦିବେ ସିଏ ଆମେ ଏଇ ଗଛ ଟାକୁ ହାଣିଦବା ତାଙ୍କୁ କେତେ କଷ୍ଟ ହବ
ସେମାନେ ତାଙ୍କର ବି ହଉ
ଆସି ନା କେହି ବୁଝୁନା ଦିଏ ହାଣି ଦଉ ଚନ୍ତି ମାନେ ସେଟା ହି କେମିତି କଣ କରିବା?
ସେଉଡ଼ ଲୋକମାନେେ ନିଜେ ନିଜେ ହିଁ ବୁଝିବା ଦରକାର ସେମାନେ
ସେଇଟା ବୁଝେଇ ପାଇଁ ମାନେ ବୁଝିବା ପାଇଁ ଆମେ କଣ କରିବା ଆମେ ତ ହୁଁ ହୁଁ ନିହାତି ହୁ ଆମେ ହିଁ ନିଜେ ବୁଝିବା ତାପରେ ସେମାନଙ୍କୁ ହିଁ ବୁଝେଇବା ଆମେ କେମିତି ବୁଝିବା ଆମେ ତ ମାନେ ନିହାତି ଯା ମାନେ ଆମେ ନା କହିବା ହଁ ଆମେ ଆଜି ଗଛଟାକୁ ହାଣିବା ଅଳ୍ପ ଟିକେ ହାଣିଦବା ବାକି ଆଉ ଅଳ୍ପ ଛାଡି ଦେଇକି ଆସିବା ଆମେ ଯଦି ଫାଳେ ହା ହା ହାଣିକି ଆଣିଥିବା ତା ପଛରେ ଆଉ ଜଣେ ଯାଇକି ହାଣିବହରି ଆଣିଲା ପରେ ସେ ଗଛଟା ଗଲା ପୁରା ସମ୍ପୂର୍ଣ୍ଣ ନେଇଗଲେ ସେମତି ଏବେବି ଦେଖିବ ପ୍ରାୟ ଯେଉମାନେ ହଉ ରୋଡ଼ରେ ବି ପ୍ର ବହୁତ ଗଛ ଥିଲା ସେ ଗଛକୁ ସବୁ ନାଣ୍ଡୁ କରିଦେଇଛନ୍ତି ଆର୍ ସେମିତି ହୁଁ କୁହନ୍ତୁ କୁହନ୍ତୁ
ପାଇଁ ଲୋକ ବେଶୀ ପୁରା ଜଙ୍ଗଲ କାଟିକି ପୁରା ପକ୍କା କରିକି ରୋଡ କରିଦଉଛନ୍ତି ନିଜ ଘର କରିବା ପାଇଁ ସହରରେ ଗାଁ ରେ ବି କରୁଛନ୍ତି ସେମିସ୍ତି
ହଁ ନିହାତି ଖଟ ଦେଖିବ ଖଟ ଆଲାଣା ସବୁଥିପାଇଁ ଉଁ ଗଛ ମାନେ ଜଙ୍ଗଲ ମାନଙ୍କରୁ ଯାଉଛନ୍ତି ହେରି ଗଛ ଫୁଛ ସବୁ କାଟି କୁଟି କି ଆଣୁଛନ୍ତି ହେରି କିଏ ଖଟ କଲା ଆଲଣକଲା, ସେମତି କରୁଛନ୍ତି, ସେଇଟା କଣ ଠିକ
କିନ୍ତୁ ଆମେ ଯଦି ପ୍ରତିିବର୍ଷ ଗୋଟେ ଗୋଟେ ଗଛ ଲଗେଇବା ତାହେଲେ କେତେ ଭଲ ହୁଅନ୍ତା! କାଟିବା ଗୋଟେ ଛୁଆଟେ ଜନ୍ମ ହେଲେ ଯାଉଛି ତା ଜନ୍ମ ଦିନରେ ଆମେ ଯଦି ଗ ଛୋଟ ଲଗେଇବା ତ ସେ ଛୁଆ ସହିତ ସିଏ ବି ତ ବଡ ହେଲେ ହବ ନା।
ନିହାତିଛ ଛୋଟରୁ ଛୁଆକୁ ଯେମିତି ନାଳନ ପାଳନ କରିବା ସେ ଗଛଟାକୁ ବି ସେମିତି ଯତ୍ନରେ ନିହାତି ନାଳନ ପାଳନ କରିବା।
ଗୋଟେ ଗଛ ଲଗେଇବାକୁ ଆମକୁ ଦି ମିନିଟ ଲାଗୁଛି ସେ ଦି ମିନିଟ ଯଦି ଆମେ ଗୋଟେ ଗଛ ଲଗେଇଥିବା ସେ ଦରକାର ପହିଲେ ଆ ଆମେ ବୁଢା ବୟସ୍କ ହେଲା ସେ କେଡ ବଡ ଗଛ ହେଇକି ଆମକୁ ଛାଇଦବ।
ନିହାତି ଛୋଟବେଳଦ ଯଦି ଆମେ ଗଛ ଲଗେଇବା ସେ ଗଛରେ ମାନେ ବଡ ହେଲା ବଡ ହେଲା କଣି ସେଏ ବି ଗଛରେ ଫଳ ଦେଲା ଆମେ ଫଳ ଫଳ ଖାଇବା ସେ ଫଳରୁ ମାନେ ଯାହାବି ହଉ ସେ ଗଛ ପ ପତ୍ର ସବୁ କିଛି ଆଣିବା କି ନାହିଁ। ଆ ସେମତି ସେମାନେ ନା ବୁଝିଲେ ହବ ଆମେ
ସେଇ ଯଦି ସେଇ ଯଦି ଆମ୍ବ ଗଛ ଟିଏ ଯଦି ଆମେ ଛୁଆ ବେଳେ ସେମିତି ଗୋଟିଏ ମିନିଟ ସମୟ କାଢିକି ଯଦି ପୋତି ନଥିବା କାଲି ସେଟା ବିଶାଳ ଗଛ କି ବହୁତ ଆମ୍ବ ଦେଇକି ଆମକୁଆଡେ ଗଛ ଆମ୍ବ ଆମେ ପତ୍ର ବି ପକଉ ପୂଜା ଲଗେଇ ପାରିବା ସେଇ ଆମ୍ବ ବିକି ପାଇଁ ମଣିସ ସେ ଛାଇ ତଳେ ବସିକି ବି ଆମେ ଯୋଉ ଛାଇ ତଳେ ବି ଆମେ ବସିକି ଆମ ନିଜର ଆତ୍ମସ ଦୁଷ୍ଟ କରିପାରିବା ଏଇ ଖରାଦିନେ। ଗୋଟେ ଗଛରୁ କେତେ ଆମକୁ ଉପକାର ମିଳୁଛି?
ସେମତି ତ ଗଛ ସବୁଆଡେ ଲଗେଇ ଚାରିଆଡେ ଲଗେଇଲେ ବହୁତ ଭଲ। ଚାରିଆଡେ ଟା ଆମେ ଲଗେଇବା ସେ ସଜନା ଗଛ ବି ହଉ ସଜନା ଗଛ ଏଠି ଆମେ ଲଗଉଛେ ସେଥିରୁ ସଜନା ସଜନା ସଜନା ପତ୍ର ଜାଣିଛ ନା ବହୁତୁ ମୁଁ ସବୁ କିଛି ରୋଗ ପଡ଼ିଆ ଡାଇବେଟିସ୍ ହଉ କି ମାନେ ବ୍ଲଡ ନଥାଉ ହଁ ସବୁ ବୁଧି ପାଇଁ ଆସ ସେମିତି ଆଉ ବୁଝିବେନି ଛୁଇଁ ହବ ସବୁ କିଛି ହବ।
ପତ୍ର ଖାଇବା ତାର ଛୁଇଁ ଖାଇବ
ସବୁ ସେ ଫୁଲ ବି ଖାଆନ୍ତି। ସବୁ ଖାଆନ୍ତି ସେଟା
ଗୋଟେ ଲିମ୍ବ ଗଛ ଟିକ ଲଗେଇଲେ ବି କେତେ ଉପକାର ଅଛି। ହଁ ନା ନାଇଁ ହଁ ଲିମ୍ବ ଫୁଲ ବି ଗୋଟେ ବଡ ରୋ ଗୋର ବି ଗୋଟେ ଉପକାର ସିଏ ଗୋଟେ ଗୋଟେ ତାର
ସେଇଟା ବି ଆଜିକାଲି ମାନେ ସେଇଟା ଜା ନା ସେ କୃଷି ମାନଙ୍କ ପାଇଁ ବି ଦରକାର ହଉଛି ପୋକ ମରିଗଲେ ପୋକ ମରିବା ପାଇଁ ବି ସେ କରୁଛନ୍ତି, ମାନେ - ତାକୁ ରଖିଦଉଛନ୍ତି ତା ପତ୍ର ଛଡେଇକି ପତ୍ର ଟା ମି ମିଳି ଯାଉଛି ତା ବାସି ଦିନକୁ ପାଣିରେ ଭିଜେଇକି ମାନେ କୌଣସି ବାଇଗଣ ଗଛ ହଉ କି ଯୋ କୌଣସି ଗ ଛ ସ୍ପ୍ରେ କରିଦେଲେ ସେ ଆଉ ପୋକ ଜମା ଲାଗିବେନି। ସେଇଟା ହିଁ କରୁଛନ୍ତି, ଆଘା ହେଇକି ହେଲେ ଜାଣିଛନ୍ତି? ସେ ଲିମ୍ବ ପତ୍ର ଲିମ୍ବଡା ବନେଇକି ଗରମ ପାଣି ରେ ଭିଜେଇକି ଘା ବି ସଫା କରୁଛନ୍ତି। ବହୁତ ଔଷଧ ସବୁଠୁ ଭଲ ଔଷଧ ହଉଛି ଲିମ୍ବ ଗଛ।
ହଁ ତାପାଖେ ହଁ ହଁ ସ୍ନେହ
କିଛି ହଁ ହଁ କୁହନ୍ତୁ?
ଠାକୁର ଯୋଉ କହନ୍ତିନି ଦେହ ପାଇଁ ଠାକୁର ପାକୁର ଯୋଉ କହନ୍ତି ଲିମ୍ବ ପ
ହଁ ଲିମ୍ବ ଗଛରେ ଠାକୁର ହେଲେ ଝାଡନ୍ତି। ତା ହୁଁ ତା ତାପରେ ବି ଲିମ୍ବ ମାନେ ଦେଖିବ ଲିମ୍ବ ଗଛରେ ବଡ ହେଲେ ଜଗନ୍ନାଥ କୁହନ୍ତି ଜାଣିଚ ନା?
ହେଲୋ ହାଲୋ ହାଲୋ
ହଁ ଦାରୁ
ଝିଅ କୁହ କୁହ ନେଟୱାର୍କ ପାଉନି।
ହଁ, ହଁ ମୁଁ କହିଲି ଆଉ ସେଇଥିରୁ ଦାରୁ ଜଗ ହୁଁ, ଦାରୁ ଜଗନ୍ନାଥଙ୍କର ସେଇ କାଠରେ ତିଆରି
ସବୁ ଲିମ୍ବୁ ଗଛରେ ଭୋଉତ୍ କିଛି ଅଛି। କିନ୍ତୁ ଯଦି ଲୋକମାନେ ଲିମ୍ବ ଚାରି ପାଞ୍ଚଟା ବି ଲଗେଇ ଦି ମାନେ ଦି ଗୋଟିଏ ଗ ଲଗେଇଲେ ଭୋଉତ୍ ଉପକାର କିନ୍ତୁ ଲଗାନ୍ତିନି, ମୁଁ ହିଁ ଆମେ ବି ଲଗେଇଛୁ ଆମ ଦୁଆରେ ବି ଅଛି ଲିମ୍ବ ଗଛ।
ଯଦି ଡାଳିମ୍ବ ଗଛଟିଏ ବି ଆମେ ଲ ଲଗେଇବା ଡାଳିମ୍ବ ଖାଇବା ତାର ଯୋଉ ଖଣ୍ଡିଆ ହେଲେ ଗୋଡରେ ବାନ୍ଧନ୍ତି ତାର ବକଳ ତାକୁ ବି ବାନ୍ଧିକି ଆମେ ବ୍ୟବହାର ଖଣ୍ଡିଆ ଟାଇମ ରେ ବି କରି
ହୁଁ ତା ଗଛ ସେ ଫଳ ବି ଝାଡ଼ା ହେଲେ
ହଁ ଛୋଟ ଛୁଆଙ୍କୁ ବାଟିକି ବି ଦିଆଯାଏ, ତାର ଯୋଉ ଫଳର ଇଏ
ହୁଁ, ତା ଚୋପାଟା।
ହଁ
ଚୋପା ଟା ଦିଅନ୍ତି ମୁଁ ବି ଦେଖିଛି, ନା ମୋର ବି ହୁଏ। ସେପଟା ଗଛ ଜାଣିଛନ୍ତି ସେପଟା ଗ ସେ ବି ଝାଡା ଭଲ ହୁଏ। ହଁ ସବୁ ଗଛ ସବୁ ଉପକାର କଦଳୀ ବି ହଉ କି ଭଣ୍ଡା ହଉ, ସବୁ ଗଛ ଉପକାର କିନ୍ତୁ ସମସ୍ତେ ସବୁ ଖାଉଛି ହଁ ନିହାତି ପତ୍ର ତ ନିହାତି କାଳିଆ ପାଖରେ ଲାଗୁଥିବ।
ଆମେ ପିଠା ଆମେ ପିଠା ପଣା କଲେ ବି ତାକୁ ବ୍ୟବହାର କରୁଚେ। ତାର ମୂଳରୁୁ କାଣ୍ଡ ଯାଏ ଯୋଉ ଅଛି, ସେ ଯୋଉଟା କଣ ମଞ୍ଜା ତାକୁ ଆମେ ରୋଷେ ରୋଷେଇ କରିକି ଖାଉଛେ ତାର ଯୋଉ ଫୁଲଟି ହେଉଛି ଯୋଉ କଣ କଦଳୀ ଭଣ୍ଡା କହନ୍ତି, ଫୁଲଟି ତାକୁ ବି ଆମେ ଫୁଲରେ ବି କେତେ ରେସିପି କରି
ହଁ ନିହାତି ବରା କରୁଛନ୍ତି, ତାକୁ ଛାଣୁଛନ୍ତି ତରକାରୀ କରୁଛନ୍ତି ସବୁ କଦଳୀ ରୁ ସବୁ କିଛି କରୁଛନ୍ତି ହଁ।
କଦ କଦଳୀ ବି ସେମିତି କମେ ଖାଉଛେ, ଭାଜିକି ଖାଉଛେ, ତାକୁ ଚିପ୍ସ କରିକି ଖାଉଛନ୍ତି ତାକୁ ପାଚିଲେ ଖାଉଛନ୍ତି।
ସବୁ କିଛି ଅଛି କିନ୍ତୁ ଆମେ ମାନେ ହିଁ, ବୁଝିଲେ ସବୁ ଠିକ ହେଇଯିବ। ଆମେ ମାନେ ଯଦି ଚାହିଁବା ନାଇଁ ଆମେ ଗଛ ଟା ଲଗେଇବା ସେ ଲେମ୍ବୁ ବି ହଉ ଲେମ୍ବୁରେ ବି ସବୁ ଗଛ ମାନେ ଲେମ୍ବୁ ର କଣ ଭିଟାମିନ୍ ଅଛି, ଝାଡା ହେଲେ ବି ତାକୁ ଖାଉଛନ୍ତି ମାନେ ଦୁର୍ବଳ ଲାଗେ, ଯେକୌଣସି କୁଣିଆ ଟେ ଆସିଛନ୍ତି, ହଁ ଆମେ ଟିକେ ଲେମ୍ବୁ ଅଛି
ଖରାରେ ହାଲିଆ, ହୁଁ ଖରାରେ ହାଲିଆ ହେଲେ ଲେମ୍ବୁ ପାଣି ଟିକେ ପିଦେଲେ ବି ଶାନ୍ତି ଲାଗେ।
ଶାନ୍ତି ଲାଗେ। ଅଂଶୁଘତ ହେଲେ ପ୍ରାୟ ମାନେ କଣ ଲେମ୍ବୁ ପାଣି କରିକି ପିଇ ଦିଅ। ସବୁ କିିଛି ହିଁ କରନ୍ତି, ଆଉ ଆମେ ଯଦି ନ ବୁଝିବା ସେ ନଡ଼ିଆ ଗଛ ହୋଉ।